ଆଜ୍ଞା ଭଉଣୀ ଶୁଭରାତ୍ରି।
ଆଜ୍ଞା ଶୁଭରାତ୍ରି କୁହନ୍ତୁ। ଆପଣ ମୋ ଆପଣଙ୍କ ମୋ କଥା
ଆପଣ ଆଜ୍ଞା ବର୍ତ୍ତମାନ ଆପଣ ଖାଇ ପିଇକି ଖାଇ
ହଁ ଖାଇ ସାରିଲି। ଣି ଆଉ
ନିଶ୍ଚିନ୍ତ ମୁଁ ବି ରାତିରେ ଖା ଖାଇଲି ଖାଇସାରିକି ଶୋଇବା ପାଇଁ ଆସୁଥିଲି।
ଆଜ୍ଞା ଆ୍ଞା।
ଏ ରାତି ଭୋଜନ କଣ ଖାଇଲେ ଟିକେ କହିବେ କି?
ମୁଁ ଆଜି ରୁଟି ଆଉ ମାଛ ଛେଚେଡା
ଆଜ୍ଞା ଆଁ। ଆଉ ମୁଁ ବି ଆଜି ରୁଟ ରୁଟି ମାଛ ତରକାରୀ ଖାଇଲି ତେଣୁ ଆଜି ଆମିଷ ବାର ବୁଧୁବାର ହେଇଥିବାରୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣଙ୍କର କଣ କରିବେ ବୋଲି କିଛି ନିଷତି ନେଇ
ସକାଳ ହେଲେ କିଛି ତ କାଲି ଗୁରୁବାରେ ମାନେ ଆମ ଲକ୍ଷ୍ମୀଙ୍କ ବାର ତ କାଲି। ଅରୁଆ ସକାଳୁ ଉଠିବୁ ଗାଧେଇ ପାଧେଇ କାମ ସାରି ଠାକୁରଙ୍କୁ ମୁଣ୍ଡିଆ ମାରି ତାପରେ ଆମ ଟିକେ ଗୁରୁବାର ହୁଏ ଅରୁଆ ଅରୁଆ ନହେଲେ ରୁଟି।
ଆଉ ଅରୁଆ ଡାଲମା ଖଟା ଖଟା ଏଇନା ବର୍ତ୍ତମାନ ଅ ଅଉ ଖଟା ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ମତେ ବହୁତ ଭଲ ଲାଗେ।
ଆଜ୍ଞା।
ଆଜ୍ଞା ମତେ ଟିକେ ଅଉ କାଟି ଆସେନା ମୁଁ ସେ ମୋ ମା ମାମା ଥାଏ କିମ୍ବା ମୋ
ଆଜ୍ଞା।
ଓ ହଉ ତାଲେ କଇଦେଲେ ସେ କାଟିଦେବେ ମୋର କରିଦିଏ ଆଉ। ଆଜ୍ଞା ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ-
ହଁ ମତେ ବି ଅରୁଆ ଡାଲମା ଖଟା ଖିରି ଖାଇବାକୁ ବହୁତ ଭଲ ଲାଗେ କାଲି ବି ଗୁରୁବାର ଅଛି ଆମର ମା ବି କାଲି କରିବେ ଏ ମଧ୍ୟାହ୍ନ ଭୋଜନରେ ଆମର ଖାଲି ଗୁରୁବାରେ ହବ, କାଲି ବି ଲକ୍ଷ୍ମୀଙ୍କର ବାର। ଆମେ ଲକ୍ଷ୍ମୀଙ୍କୁ କାଲି ପୂଜା ଅର୍ଚ୍ଚନା କରାଯିବ। ଆଉ ଆପଣ ଆଉ ବୁଲିବା ପାଇଁ କାଲି କୁଆଡେ ଯିବାର ଅଛି କି
ନାଇଁ କାଲି ଏଠି ଠାକୁର ଦର୍ଶନ ମନ୍ଦିରକୁୁ ଯିବୁ ଯେ ଦେଖିକି ଏତିକି
ଆଉ କୌଣସି ଗୋଟେ ରୋଷେଇ ବିଷୟରେ ମତେ କହିବେ କି ଡାଲମା କେମିତି ପ୍ରସ୍ତୁତ କରାଯାଏ କି ଯେ କୌଣସି ଗୋଟେ ଭୋଜନ ଅ ଖାଦ୍ୟ କେମିତି କରାଯାଏ କୁହନ୍ତୁ
ଡାଲମା ପ୍ରସ୍ତୁତ କରାଯାଏ ଆମର ହରଡ଼ ଜାଇ ହରଡ଼ ଡାଲି ଆଉ ମୁଗଡାଲି, ମାନେ ସମାନ ସମାନ ଭାଗରେ। ଆମେ ନେଇଥାଉ, ଗୋଟେ ପାତ୍ରରେ ନେଇଥାଉ କିମ୍ବା ଆଜିକାଲି ସମସ୍ତେ ପ୍ରେସର କୁକର ରେ ସବୁ କିଛି କରୁଛନ୍ତି। ତ ପ୍ରେସର କୁକର ରେ ବି ସମସ୍ତେ ମାନେ ଡାଲିକୁୁ ଭଲସେ ଧୋଇ। ତାପରେ ପ୍ରେସର କୁକର୍ ରେ ଦେଇ ହଳଦି ଲୁଣ ଉଁ ସବୁ ପରିବା ଯଦି କଖାରୁ ଆଳୁ ସାରୁ।
ଆଜ୍ଞା।
ହ ଆଉ ଝୁଡୁଙ୍ଗ। ହଁ- ଆଉ ଗାଜର ବିଟ୍ ଏଇ ଇତ୍ୟାଦି ସବୁ ପକେଇକି ଆଉ।
ଆଜ୍ଞା।
ସେଟା ତାପରେ ସିଜେଇ ମାନେ ସିଟି ଦେବି। ମାନେ- ଗ୍ୟାସ ରେ ବସେଇ ଦେଇଥାଅ କିମ୍ବା ଚୁଲି ରେ ବସେଇ ଦେଇଥାନ୍ତୁ କି। ସିଟି ମା ତାପରେ ସିଟି ମାରିଲା ପରେ ଆମେ ତାକୁ। କଣ କରିବ ନା ଘିଅ କିମ୍ବା ତେଲ ଦିଟା ମାନେ ଦି ଜଣ। ଯାହା ହେଲେ ସୁବିଧା ରୁହ। ଫୁଟଣ ପଞ୍ଚ ଫୁଟଣ ଲଙ୍କା ଆଉ ଲଙ୍କ୍ ମସଲା ମସଲା ଯଦି କିଛି ଥିବ ତାହେଲେ ଦେବେ, ନହେଲେ ସବୁ ଗରମ ମସ୍ ସେଟା ଘରେ ବି ତିଆରି କରିହବ। ତ ସେମିତି କରିକିରି ଛୁଙ୍କ ଦେଇ, ତାପରେ ସେଇଟା ଆମେ ପ୍ରସ୍ତୁତ କରୁ।
ଆଜ୍ଞା।
ଆଜ୍ଞା।
ଏଇଟା କେତେ ସମୟ ଆପଣଙ୍କର ଅ ହ ମ ଏକ ଘଣ୍ଟା ଲାଗି ଯାଇପାରେ।
ଏକ ଘଣ୍ଟା ନୁହଁ, ସମ୍ ପ୍ରେସର କୁକରରେ କଲେ, ଆମକୁ ପ୍ରାୟ ପନ୍ଦର ମିନିଟ୍ ଲାଗେ।
ଆଜ୍ଞା, ଆଉ ସବୁ କେମିତି କଣ କରା ଭଜା କେମିତି। ହୁଏ। ଏ ସବୁ ଆପ୍
ଭଜା ପରିବା ହଁ ଜାଣିଛି।
ଆଜ୍ଞା।
ପରିବାକୁ ଛୋଟ ଛୋଟ ଆକାରରେ କାଟିକି, ତାପରେ ଧୁଆ ଧୁଇ କରି। ତାପରେ କଢ଼େଇରେ ତେଲ ପକେଇ ଫୁଟଣ ପଞ୍ଚ ଫୁଟଣ ଲଙ୍କା- ଫୁଟି ସାରିଲା ପରେ। ତାପରେ ଭଜାକୁ ଯାହା ପରିବା କାଟିଥିବୁ ତାକୁ ଧୋଇକିରି ତା ଦେହରେ ପକେଇବୁ, ତାପରେ ହଳଦୀ ଲୁଣ ତାପରେ ଆପଣଙ୍କର ଯଦି କିଛି ମସ୍ ମସଲା ଗୁଣ୍ଡ ପକେଇବେ ନଚେତ୍ ସେମିତି ବି ଭଲ ଲାଗିବ। ତେଲ ଭାଜି କଲେ ବି ବହୁତ ଭଲ ଲାଗେ, ତ ଯାହାବି ପକେଇକିରି ଆପଣ ଭା ତାକୁ ଘୋଡ଼େଇ ଦେବେ। ପାଞ୍ଚ ଦଶ ମିନିଟ୍, ନହେଲେ ଦି ମିନିଟ୍ ବି ଘୋଡେଇଲେ ଚଳିବ। ସେ ଟିକେ ସିଝି ଗଲେ ତାପରେ ତେଲରେ ପଡ଼ପଡ଼ ହେଲେ ଖାଇବାକୁ ବହୁତ ଭଲ ଲାଗେ।
ଆଜ୍ଞା କୁହନ୍ତୁ, ଆଉ ଆପଣ ଯଦି ବାହାରକୁ ଯାଉଚନ୍ତି ଭୋଜି ଭାତ ଭାତରେ ଆପଣ ସବୁ ଭଲ ଭୋଜି ଖାଇବା ପାଇଁ ଭଲ ପାଆନ୍ତି?
ଅଁ ସେମତି ଆଉ ମାନେ ଆମେ ସେଟା ଦେଖିବା ନା ସେ କେମିତି କଣ ସେ କଣ କରନ୍ତି? ଅ ବେଶୀ ଖାଇଆକୁ। ହଁ, ସେମାନେ ଅଳ୍ପ ଯାହା ବାହାରେ ଖାଇବେ ଅଳ୍ପ ଖାଇବା କଥା ଆଉ।
ଆଜ୍ଞା। ଆଉ ଆପଣଙ୍କର ମାମୁଁ ଘରେ ସବୁ କିଏ କିଏ ଅଛନ୍ତି? ଆପଣ ଜାଣିଚନ୍ତି?
ଆମ ମାମୁଁ ଘରେ ମୋ ମାାମା ଆଉ ମୋ ଆଈ। ଆମ ବସ୍ ନେଇଯାଅ।
ଆଉ ଆପଣ ମାମୁଁକୁ ଦେଖିନାହାନ୍ତି?
ହଁ ମୁଁ ଦେଖିଛି ମୋ ମାମୁଁ ଅଛନ୍ତି।
ଆଉ ମାମୁଁ ମାଇଁଙ୍କର ପୁଅ ଝିଅ କେତେ ଆଉ ମାମୁଁ ମାଇଙ୍କର କେଇନାହାନ୍ତି ଆପଣ ମାମୁଁ ଘରେ ଏ ବର୍ଷ ଯାଇଚନ୍ତି ମାମୁଁ ଘରକୁ?
ନାଇଁ ମୁଁ ଏ ବର୍ଷ ଯାଇନି ମୁଁ ଦୁଇ ହଜାର ପଚିଶରେ ଲାଷ୍ଟ ଯାଇଥିଲି।
ଆଜ୍ଞା ମାମୁଁ ଘରେ ସବୁ ବହୁତ ସାଙ୍ଗସାଥି ଥିବେ ଆପଣଙ୍କର?
ଅଳ୍ପ ଥିଲେ ମୁଁ ଆଉ ଅଳ୍ପ ସବୁ ବାହା ହେଇଗଲେଣିି। ମାନେ ବାହାଘର ସବୁ ହେଇଗଲାଣି ଝିଅ ମାନଙ୍କର ଆଉ ଅଧା ଅଳ୍ ଅଳ୍ପ ଅଳ୍ପ ଅଛନ୍ତି ଆଉ, ଆଜ୍ଞା।
ଅଁ ମାମୁଁ ଘର ଅ ମାମୁଁ ଘର ସବୁ ଆସୁଥିବେ ମାମୁଁ ଆପଣଙ୍କ ଘରକୁ ଆସୁଥିବେ? ଏଁ ବୁଲିବା ପାଇଁ ଆପଣଙ୍କ
ହେଲେ ଏଇ ରଜରେ ଏ ଯୁ
ଆଜ୍ଞା ଆ ଆଉ ତାଙ୍କ ପାଇଁ କଣ ସବୁ ଖାଦ୍ୟ କରିଥିଲେ ଖାଦ୍ୟ କଣ ସବୁ
ଘରେ ହେଇଥିଲା ମାଛ ତରକାରୀ ଆଉ ଭା ତ ଆଉ କାକୁଡି ଟମାଟ ଆଉ ଗାଜର ଦହି ଏସବୁ ପକେଇକି ମୁଁ ସାଲାଟ କରିଥିଲି।
ଆଜ୍ଞା। ଆଉ ଆପଣଙ୍କ ମାମୁଁ ଆପଣଙ୍କୁ ବହୁତ ଭଲ ପାଆନ୍ତି? ଆଉ ସବୁ ମାଇଁ ବି କେମିତି କଣ କହିବେ କି ଆପଣ?
ମୋର ମାଇଁ ନାହାନ୍ତି ମୋ ମାଇଁ ସେ ଦଶ ପନ୍ଦ ଦଶ ଏଗାର ବର୍ଷ ହବ ଡେଥ କଲେଣି ମାନେ ମରି
ଆଜ୍ଞା ଓ ଚାଲିଗଲେଣି ଓହୋ ଆଉ ଆପଣ ତ ମ ଏଇ ଜୁନ ମାସ ସରିଯିବ ଆପଣ ଜୁଲାଇ ମାସରେ ରଥଯାତ୍ରା ଆସୁଚି। ତାପରେ ଆମର ସବୁ ପର୍ବପର୍ବାଣି ଆସିଯିବ ଆପଣ ସବୁ ପର୍ବପର୍ବାଣିରେ ନୂଆ ପୋଷାକ କରିବେ।
ଆମର ତ ନୂଆ ପୋଷାକ ହବନି ଏ ବର୍ଷ ଆମର ବର୍ଷ କିୟା ଯାଇନି ବା ଯାହା ହବ ଆର ବର୍ଷ।
ନିଶ୍ଚିନ୍ତ ଆଜ୍ଞା‍।
ହୁଁ ଆଉ ଆପଣଙ୍କର ସବୁ କଣ ପର୍ବପର୍ବାଣିରେ ଅଛି କି ହଁ ଦୈନନ୍ଦିନ ଆଉ ଯିବ। ମା ଦୈନନ୍ଦିନ ଜୀବନ ସେମିତି ସୁଖରେ ଦୁଃଖ ଖ ରେ କଟୁଛି ଆଉ
ଆଜ୍ଞା ଆଉ ଆପଣଙ୍କ ଆଡେ ଆଜି ବର୍ଷା ପବନ ହେଇଅଛି କି?
ନାଇଁ ପବନ ଟିକେ ହେଇଥିଲା ତାପରେ ଏବେ ଟୋଟାଲ୍ ମାନେ ଥମିଯାଇଛି ପବନ ଟା ଟୋଟାଲ୍ ପବନ ହିଁ ନାହିଁ।
ଆମ ଏପଟେ ବର୍ଷା ପବନ ସହିତ କୁଆପଥର ମାଡ଼ ହେଇଚି। କୁଆ ପଥରରେ ଆମର ସବୁ ଗାଡି ଘୋଡା ଆଉ ଚାଳ ଘରରେ ସବୁ ପଡିକି ଓଦା ହେଇଯାଇଛି ଚାଳ ଗାଡିର ସବୁ କାଚ ଭାଙ୍ଗି ଯାଇଚି।
ଆମର ଏକରେ ବର୍ଷା ହେଇନି।
ଆଜ୍ଞା। କୁଆପଥର ମାଡ ପ୍ରବଳ ହେଇଛି ବର୍ଷା ଦିନେ ପୁ
ହଉଚି।
ଆଜ୍ଞା ଗୁଳୁଗୁଳିରୁ ରକ୍ଷା ପାଇବେ। ଆମ ଏପଟେ ବର୍ଷା ହେଇଯାଇଛି। ତେଣୁ ଆମେ ବହୁତ୍ ତ ଆଜି ଶାନ୍ତି ଅନୁଭବ କରୁଅଛୁ। ଆପଣଙ୍କ ଆଡେ ଏଁ ଯଦି ବର୍ଷା ଟା ହବ ବହୁତ ଭଲ ଆପଣ ଅନୁଭବ
ହଁ ପା ଆମେ ଖୋଜୁଚୁ ବର୍ଷା ହୁଅନ୍ତା କି ଟିକେ
ଆଜ୍ଞା।
ଭଗବାନଙ୍କ ଇଚ୍ଛା ସେ ଯାହା କରିବେ ଆମେ ଆଉ କଣ କରି ପାରିବା। ପ୍ରକୃତି କଥା ଆମେ ଆମ ହାତରେ କଣ ଅଛି।
ଚାଷ ବାସ ପାଇଁ ଚାଷୀ ଅନୁକୂଳ ହେବେ ଧାନ ଗଛ ଗୁଡା ସବୁ ବହୁତ ଭଲ ହବ। ପନିପରିବା ବି ହବ ଆଉ ପନିପରିବା ହେଲେ
ଆପଣଙ୍କ ଗାଁରେ ପନିପରିବା ଚାଷ ସବୁ କରନ୍ତି?
ବାହାର ପନିପରିବା ବହୁତୁ ଆଜିିକାଲି ଅପମିଶ୍ରଣ କରୁଛନ୍ତି। ଏ ବିଶେଷ କରି କାକ୍ କକୁଡି, କଲରା ଏଇସବୁ ଜିନିଷରେ ଆମର ରଙ୍ଗ ମାରିକି ବାହାରେ ବିକୁଛନ୍ତି। ବାହାରର ଜିନିଷ ଆପଣ କଣ କିଣିକି ଖାଉଛନ୍ତି କି?
ଖାଇବା କଥା ଆଉ ଆମେ ତ ଚାଷ କରିପାରୁନୁ ଆଉ ଖାଇଦଉଛୁ ବାହାରଘକୁ କିଣିକି।
ସେ ଖାଇବେ ନାହିଁ ବାରିରେ ଫଳ। ହୁଁ। ହ ଦେଇକି ଆମର ଗାଈ ଗୋବରରୁ ପ୍ରସ୍ତୁତ ଖତ ସେ ଗଛ ମୂଳେ ଦିଅନ୍ତୁ। ଦେଇକି ଏଁ ଆ ଆପଣ ଫସଲ କରନ୍ତୁ ଏବଂ ନିଜେ ଖାଆନ୍ତୁ ଏବଂ ସହି ପଡିଶାରେ ବାଣ୍ଟନ୍ତୁ। ଏବଂ କିଛି ଅଧିକା ବାହାରିଲେ ବାହାରେ ନେଇ ବିକ୍ରି କରି ପରିବାର ପରିବପୋଷଣ କରନ୍ତୁ। ଆଉ ଆପଣଙ୍କ ସାଙ୍ଗରେ ମୁଁ କଥା ହେଇଥିବାରୁ ମୋତେ ବହୁତ ଭଲ ଲାଗୁଅଛି। ଆପଣ କୁ କେମିତି ଲାଗୁଛି?
ବହୁତ ଭଲ ଲାଗିଲା ଆପଣ ଆଉ ଯବେ ବି ମତେ ଚାହିଁବେ କଲ୍ କରିପାରିବେ। ତ ବଡ ଭାଇ ହିସାବରେ ଆପଣଙ୍କୁ କହିବି। ଆପଣ ବହୁତ ଭଲ ଶିକ୍ଷା ଦଉଛନ୍ତି ଆମକୁ।
ତେବେ ଶୋଇବା ପାଇଁ ଏବେ ନିଷ୍ପତି ନେଇଛନ୍ତି!
ଆଜ୍ଞା ଆଜ୍ଞା ନିସ୍‌ ଏବେ ଏବେ ଶୋଇବୁ ଆଉ।
ଆଜ୍ଞା।
ରାତିର
ଆପଣ ଆଜି ରାତିଟା ଶୁଭମୟ ହଉ ଶୁଭରାତ୍ରି ଆଜ୍ଞା ଆଉ ଏତିକି କହିକି ମୋ ଠାକୁରଙ୍କ ପାଖରେ ମୁଁ ମନସ୍କାମନା ଆପଣଙ୍କର ପୂର୍ଣ୍ଣ ହଉ।
ଆପଣ ଯେବେ ବି ଚାହିଁବେ ମତେ କଲ୍ କରିବେ।
ପ୍ରଭୁ ପ୍ରଭୁ ଆପଣଙ୍କ ଜୀବନୁସିିତ ହଉ ଜୟ ଜଗନ୍ନାଥ। ହ
ଆଜ୍ଞା
ଜୟ ଜଗନ୍ନାଥ